ହାଲୋ ପଇସା ଆସଛି?
ହଁ ଆସୁଛି, ସୁଭୁଚି ତତେ ତ?
ହଁ ଶୁଭୁଛି ଶୁଭୁଛି। କହ ଶୁଭ ସନ୍ଧ୍ୟା, କହିଲି ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା, କଣ କରୁଚୁ?
କୁଅଁ କରିବା ଏଟି ବୁଲୁଛି ଦାଣ୍ଡ ପଟେ ଆସିକି, ଗରମ ହଉଛି ଯୋଉ ଭଳିଆ କହନା ସାର୍ଟ ଫାର୍ଟ ଖୋଲିକି ଇଆଡ଼େ ବୁଲୁଚି ବ
ଗାଁଆକୁ ଯାଇଚୁ ହେରିକି?
ହଁ ପଳି ଆଇଲିଣି ପା, ତୁ କୋଉ ଦିନ ଆସିବୁ କି?
ମୁଁ ଯାଇନି ଯିବି ଆଉ ଦିଇ ତିିନି ଦିନ ଯାଉ। ଜିବିନି ଏଥରେ ଆଉ, ଗାଁରେ ଖେଳ ହଉଚି?
ଖେଳ ଚାଲିଲି ମୁଁ ଆଜି ସକାଳେ ଆସିଲି, ମୁଁ ଯାଇନି ଆଜି ଆଉ, ଆଜି ଆସିକି ଯାଇନଥିଲି ହାଲିଆ ଲାଗୁଥିଲା ଶୋଉଚି।
ପିଲା ଅଛନ୍ତି, ପିଲା ଅଛନ୍ତି ଗାଁରେ?
ହଁ ପିଲା ଆଇଲେଣି କେତେଟା ଆଉ ଆସିବେ କାଲି ଆଡ଼କୁ ସବୁ ଆଉ, ତମେମାନେ ଆସିବ ସବୁ।
ଗାଁରେ ଟୁର୍ନାମେଣ୍ଟ ହବରେ।
ଟୁର୍ନାମେଣ୍ଟ କଣ କହୁଥିଲେ କରିବେ ବୋଲି କାଇଁ ମତେ କିଛି କେହି ପଇସା ପତ୍ର ମାଗିନାହାନ୍ତି? ଦେଖିବା ପଚାରିବା ମୁଁ ଯାଏ, ହଁ ସେଇ ଗ୍ରୁପରେ କଣ କ କଥା ହଉଥିଲେ ଯେ ମୁଁ ଦେଖିନି ଗ୍ରୁପ୍ ମେସେଜେ ଫେସେଜେ ଆଉ, ଦେଖିଆ ମୁଁ କାଲି ଯାଏ ପଡିଆକୁ ଗଲେ ଜଣା ପଡ଼ିଯିବନି କି?
ଏଇ ଗାଁ ଗାଁ ଭିତରେ ହବ ପରା ଆମ ଗାଁ ଗାଁ ଭିତ ଆମ ଗାଁ ପିଲାଙ୍କ ଭିତରେ।
ହଁ ସେ କହୁଥିଲେ କଣ ମିନି ଡିପିଏଲ୍ କରିବେ ପା ସବୁ ଗାଁ ପିଲା ସବୁତିକ ଚାରିଟା ଟିମ୍ କରିବେ, ଆମ ଗାଁ ପିଲା ସବୁତିରେ ଏଗାରଟା ଲେଖା ପିଲା ରହିକି
ମୁଁ ପିଲା ଅଛନ୍ତି, ଆମର ଏତ୍ ଏତେ ପିଲା ଅଛନ୍ତି।
ହେବେନି ଆଉ କଣ ସବୁ ବଡ଼ ପିଲା ସବୁ ମିଶିବେ ପା ସମସ୍ତେ ଯେତିକି ମାନେ ରି ରିଟାଡ଼ ବାଲା ସବୁ ମିଶିବେ ଏଥର।
ବାହା ସାହା ବାଲା ସବୁ ମିଶିଲେ ସମସ୍ତଙ୍କ ପଟି ଦି ତିନିଟା ଦିଆହବ ବଡ ପିଲା। ଆଉ ପୁରା ଛୋଟ ପିଲା ଯୋଉରା ଖେଳୁଛନ୍ତି ଅଣ୍ଡର ନାଇଣ୍ଟିନ୍ ପିଲା ଅଣ୍ଡର ସେଭେଣ୍ଟିନ୍ ପିଲା ସେରା ସବୁ ମିଶିବେ। ଆଉ ଆମେ ଭଲ ପିଲା ଦେଖିକି ସବୁ ରହିବୁ ତିନି ଚାରଟା ସବୁ ୱାଇଗନ୍ ପିଲା ଏମିତି ରହି କରିବେ ଚାରିଟା ଟିମ୍ ଆଉ।
ଆଉ କେତ୍ରି କେ କେତେଟା ଟିମ୍ କରିବା?
ଚାରଟା ଟିମ୍ କରିବେ ବୋଲି କହୁଥିଲେ।
ଚାରିଟା, ତାହେଲେ ତ ଚଉରାଳିଶଟା ପିଲା ଅଛନ୍ତି ଆମ ଗାଁରେ?
ହବନି, ହଁ ହେଇଯିବରେ, ଆଉ ତାଙ୍କର ତ ଢ଼ିପ ଖାଲି ଢ଼ି ପଇସାରେ ତ ପନ୍ଦର ହଳ ପିଲା ହେଇଯିବେ।
କୋଉଠି ଆଉ ଏତେ ପିଲା କୋଉଠି ହେବେ?
ଛୋଟ ପିଲା ସବୁ ମିଶିକି ସେ ଭାଇ ଭାଇ ହେରିକା ସବୁ ଯୋଉ ବାହା ହେଇଯାଇଛନ୍ତି ସେମାନେ ସବୁ ମିଶିଲେ ହେଇଯିବେନି?
ଏରା କିି ଖେଳ ଖେଳିବେ କିରେ।
ଆରେ ଆକୁ ସବ୍ ହଙ୍ଗାମା କରିବା ପା ଦିନିକିଆ ହାଙ୍ଗାମା, ଗୋଟେ ଦିନିକିରେ ଖେଳ ସରିବ ଛଅ ଓଭର ଲାଖେ। ଆ ଛଅ ଓଭରକୁ ତ ଭଲ ପିଲା ତିନି ଚାରିଟା ହେଲେ ହେଲା ଖେଳ ଆଉ କଣ କିଏ କଣ କୋଡିଏ ଓଭରିଆ ଖେଳ ହଉଚି ଏଗାରରୁ ଏଗାର ଭଲ ପିଲା ଦରକାରେ।
ନାଁରେ ଆଉ ପାଞ୍ଚ ମି ଖଣ୍ଡେ ଯଦି ହେଇଥିଲେ ଆଉଟ୍ ହେଇଯାଉଚନ୍ତି।
ଥ୍ୟାଙ୍କ୍, ନାଇଁ ମ ହବ।
ଆଉ ତିନିଟା ଟିମ୍ କରିଦିଅ ତୁ କହିକି ଏତେ ପିଲା କରନି। ଚଉରାଳିଶି ଟା ଆଉ ଟି ଗୋଟେ ଗୋଟେ ହେଲା ବେଳକୁ ଦୁନିଆ ଟାଇମ ଲାଗିଯିବ ଗୋଟେ ଦିନରେ ସରିପାରିବନି।
ସେୟା କର ନହେଲେ ତିନିଟା ଟିମ୍ କରିଦବା ଆଉ।
ହଁ, ତିନିଟା ଟିମ୍ କରିଦେଲେ ସୁବିଧା।
ତିନିଟା ଟିମ୍ କରିଦେଲେ ଛଅ ଓଭରିୟା ମ୍ୟାଚ କରିବା କେତେଟା? ଲିଗ ଜଣଙ୍କ ସାଙ୍ଗରେ ଜଣେ ପେଟ ଲାଇଟି ଖେଳିବ।
ହଁ ଜଣକେ ଦିଇ ଦିଇଟା ଖେଳିବା ଆଉ ଦେ ଖେଳିବା ଆଉ ବକ୍ସ ଫକ୍ସ ସବୁ ଆସିବ ନା କଣ?
ବକ୍ସ ଫକ୍ସ ଆଣିବେ କହୁଥିଲେ ବା ବକ୍ସ ଫକ୍ସ ଆଣିକି ଡିଜେ ଲଗେଇକି ଚଲେଇଲେ ହେଲା।
ଆ ତାହେଲେ ରେଡି ପୁରା ଆଉ ଖେଳିବା ଜୋର ସୋରରେ ହବ ଆଉ। ପିଲା ଫିଲା ସବୁ ଆସିବେ କହିଚନ୍ତି?
ପିଲା ସବୁ ଆସିଲେଣି ଗାଁ କୁ କେତେଜଣ ଆଉ ସବୁ ଆସିବେ କାଲି ଆଡକୁ ଆଉ। ଲାଷ୍ଟ ଦିନ କରିବା ପରା କହୁଚନ୍ତି।
ହଁ ଲାଷ୍ଟେରେ ସେ କରନ୍ତୁ କଣ ହେଲା।
ହଁ ସେ ଦିନକୁ ସବୁ ସେପଟ ଫାଇନାଲ ସରିଯାଇଥାନ୍ତା ସେପଟ ଯୋଉଠି ଚାଲିଚି ଇପିଏଲ ଚାଲିଚି ସେ ଫାଇନାଲରେ ସରିଯାଇଥିବ ବାସ
ହୁଁ ହୁଁ ହୁଁ।
ସେଇ ଫାଇନାଲ ଟା ସରିଯାଇଥିବ ସେ ସେଇଟା ସରଲେ ସବୁ ପିଲା ଫ୍ରି ହୋଇଯାଇଥିବେ ଓ ସେପଟେ ପିଲ ଖେଳୁଚନ୍ତି ଏପଟକୁ ଆସିପାରିବେନି ଆଗତୁରା ନହେଲେ।
ନାଇଁ ମ ଆମ ଗାଁରୁ ଯୋଉଦିନ ଫ୍ରି ପୁରା ଥିବ ଗୋଟେ ଦିନ କେହି ପିଲା
ହଁ, ସେଦିନ ସରିଲା ପରେ ଆମେ ଲାଷ୍ଟ ରଜ ଦିନ କରିବା ଆଉ।
ହୁଁ ଗାଁ ଟା ଯାକ ପିଲାଙ୍କୁ କହିବୁ କେହି କୁଆଡେଯିବେନି ସେଦିନ ଖାଲି ଖେଳିଆ।
ହଁ, ଏଟା କୁହା ହେଇଯାଇଚି ବା। ସେଇଦିନ ଯୋଉ ପିଲା ନ ରହିବ ଗାଁ ରେ ସେତକୁ ପୁରା ବ୍ୟାନ୍ କରାହଇଯିବ ଗାଁ ରୁ। ଏବେ କୁଆଡେ?
ଭୋଜି ଫୋଜି ଗୋଟେ କରିଦବା
ହଁ ସେ କହୁଥିଲେ ସେ ବଡ ଭାଇ କହୁଥିଲେ ଭୁଜି ଗୋଟେ କରିବା। ଭୁଜି କରିକି ଡିଜେ ଲଗେଆ ଗାଁ ପିଲା ଗୋଟେ ଏନ୍ଞ୍ଜଏ କରିବା ଟ୍ରଫି ଫପୀ ଆଣିକି।
ହୁଁ, ଟ୍ରଫି ଗୋଟେ ଆସିବ ଗୋଟେ ଟ୍ରଫି ଆସିବ ନା ଦି ଟା?
ତିନିଟା ଟିମ ତ ଦେଖ ତିନି ଟା ଟିମ୍ ଛୋଟ ଟ୍ରଫି ଆଣିଲେ ଭଲ ଲାଗିବନିି ମ। ତିନଟା ଟିମ ରୁ ଯୋଡେ ଟୋକା ପାଇବେ ଆଉ ଗୋଟ ପିଲାର ମନଦୁଖ ହବ ଗୋଟ ଟ୍ରଫି ଆଣି ହବ। ଗୋଟେ ବଡ଼ ଟ୍ରଫି ଆଣିବା ହେରି ଆଉ ଦିଟା ଟିମ୍ କିଛି ନେବନି ଯା।
ଯିଏ ଜିତିଲା ପୁରା ଆଉ ନମ୍ବର ୱାନ୍।
ହଁ, ନମ୍ୱରୱନ ପିଲା ହେଇଗଲେ ହେଇଯିବ ଆଉ ଦିଜଣ କିଛି ନାହିଁ ସେକେଣ୍ଡ ର୍ଥାର୍ଡ କିଛିନାହିଁ ଯା।
ସେଇଆ କରିବା ମ।
ଭୋଜିଭାତ କଣ ହବ?
ଭୋଜି ପରେ ଏବେ ତ ଚାଳିଶ ପିଲା ଏମିତିରେ ଆହୁରି ପୁଣି ଯେତେକ ଆସିବେ
ଆଉ ପିଲା ଆଡେ ସା ସଠୀଏ ସତୁରି ପିଲା ହେବେ ଯହା ଚିକେନ ଫିକେନ କଲେ ଯୋଗେଇ ହବନି ଗୋଟେ ବାଡିଆ ଚୁଙ୍ଗୁଡି ଘାଣ୍ଟ କରିଦବା ଆଉ।
ପିଲାଙ୍କୁୁ ସେ ଚୁଙ୍ଗୁଡି ଫୁଙ୍ଗୁଡ଼ି ଟିକେ କରଦବା ଚୁଙ୍ଗୁଡି ଘାନ୍ ଟୋଟାଲି ସୁବିଧା ହବ ଭାତ ଡ଼ାଲମା ଚିଙ୍ଗୁଡ଼ି ସେଟା ରହିଁଲାଣି କେତେ ଖାଇବୁ କହୁନୁ।
ଏ ଚଙ୍ଗୁଡି ଘାଣ୍ଟ ଆଣିବା ଭାରି ଚାରି କିଲୋ ଚିଙ୍ଗୁଡ଼ି ଗୋଟେ ମାଛ ମୁଣ୍ଡ ଟିକେ ଆଣିବା ହେରି ବାଗେଇକି ଗୋଟେ ଛିଞ୍ଚଡା କରିଦବା ଆଉ।
ହୁଁ, ମାଛ ମୁଣ୍ଡ ଆଣିଲେ ହେଇଥାନ୍ତା ମାଛ ମୁଣ୍ଡ ପକେଇକ କରିବ ରୋଷେଇ କିଏ କରିବ?
ସେଇ କରେ ସେ ଯୋଉ ଗାଁର କରୁଥିଲା ସେ ଯୋଉ ତାର କଣ ବେ ପଧାନର ଯୋଉ ଇଏ ଲୋକଟା ତାକୁ ଡାକିଦେଲେ ସିଏ କରିଦବ ସିଏ କରିବେରେ ଗାଁ ଲୋକ ଆସି କରିବେ କହିଲେ। ତାଙ୍କେ ଗାଁର୍ ଲୋକ ଆମ ପିଲା ରହିବି ଦି ତିନିଜଣ ରହିଲେ ସେ କରିବେ କଣ କଟାକଟି ସାହାଯ୍ୟ କରିବା ରହିବେ ଦି ଜଣ ଆଉ।
ପିଲା ସହିତ ଖେଳିକି, ଯାହା ଟିମ୍
ହଁ ଦିଟା ଟିମ୍ ଖେଳା ଆଉ ଗୋଟ ଟିମ୍ ରହିବେନି ରହେ ପାଣି ଫାଣି ଯୋଗେଇବେ ସବୁ କରିବେ ଆଉ।
ହଁ ହଉ ଖେଳ ଗୋଟେ ହେଇଯାଉ ଆଉ ଗାଁରେ ଗାଁରେ ଟୁର୍ଣାମେଣ୍ଟ ଫୁଣ୍ଟ କିଛି ନାହିଁ। ପିଲା ଖେଳିନାହାନ୍ତି ଜମାରୁ, କୋଉଠି
ରହୁନାହାନ୍ତି ଆଉ କେତେବେଳେ ରହୁଚନ୍ତି ପିଲା କି ଆଭେଲେବୁଲ ଏବେ ରଜ ଫଜ ଟାଇମ ରେ ସବୁ ଗାଁକୁ ଆସିଚନ୍ତି। ଆମ ତ ରଜ ସରିଲେ ପୁଣି ଯିଏ ଯୁଆଡେ ଫେରାର।
ସେ ଗାଁ ଯାତ୍ରା ବି ପିଲା ଆଉଚନ୍ତି ଯେତେବେଳେ ଗୋଟେ ଟୁର୍ଣ୍ଣାମେଣ୍ଟ ଫୁର୍ଣ୍ଣାମେଣ୍ଟ କରି ଦିଅନ୍ତେ ଖେଳଦିଅନ୍ତେ।
ସେଇଆ କରିବା, ଆ ରଜ ଟାଇମ ରେ କରିବା ଗାଁ ପିଲା କେବଳ। ଆଉ ସେ ଟାଇମରେ ଯୋଉ ଇଏ ଟାଇମରେ, ଯାତ୍ରାରେ।
ଜାନୁଆରୀରେ।
ନୂଆ ବର୍ଷକୁ ତ ହଉଚି ଏଟା ଗୋଟେ ଇଏ, କଣ କହିଲୁ ବ୍ଲକ ଲେବୁଲ ଗୋଟେ। ଏଟା ଗୋଟେ କରିବା ଆମର ଅକ୍ଷତୃତୀୟ ଟାଇମ ରେ କରିବା ଆଉ, ହଁ ଗାଁ ଗାଁ ପାଖ ଗାଁ ଗାଁ ସବୁ ପଞ୍ଚାୟତ ଲେବୁଲ ଗୋଟେ କରିଦବା।
ହଁ ପଞ୍ଚାୟତ ଲେବଲରେ ସେ ବାହାରୁ କିଏ ପିଲା ଆଇବେ, ଆମ ଗାଁ ଗାଁରେ ଯା। ଆମ ଏଇ ଗାଁ ଗାଁ ଗାଁ ଡାକିଦବା ଆଉ।
ଆମ ଗାଁ ପାଖ ପାଖୀ ଗାଁ ରେଡି ସେ।
ହଁ ଆଖପଖି ଗାଁ ଡାକିକି ଖେଳିବା ଆଉ।
ହଁ।
ମୁଁ ଆଣ ତ ଦିଟା ଖଣ୍ଡେ କିମ ରଖିଦବ।
ହୁଁ। ଆଉ ହଉ ଆଉ।
ଯେ ହଁ, ଏମିତି ଆଉ।
ଆଉ ହଉ
ଆଉ, ପ ପଡିଆରେ ବି ଜୋରସୋରେ ଖେଳ ହଉଥିବରେ ଏବେ ପୁରା।
ହଁ ପଡିଆରେ ସେ ଶଳା ଗାଁରେ ପିଲା ତ ମାଡ ଗଡିରେ ସବୁ ଆସିକି ଯାତ୍ରା କରୁଛନ୍ତି ସବୁ ଗାଁ ରେ ପିଲା ଆଉ।
ହଁରେ ଯା ଏଇ ପଡିଆରେ ବାଟିଙ୍ଗ ବୋଲିଙ୍ଗ ମିଳୁନାହାନ୍ତି ଛୋଟ ପିଲା ରା ଆଉଛନ୍ତି ସିଏ ବିିତି ହେଇଯାଉଛନ୍ତି।
ନାଇଁ ମୋ ପିଲା ଗାଁ ପିଲା ଖେଲେ ବଢିଆ ମିଳିବ ସବୁ ଖେଳିବା ଗାଁ ପିଲା।
ଛୋଟ ପିଲା ଟିକେ ମିଳୁନି ପ୍ରାୟତଃ ଛୋଟ ତମେ ଆସିବାନା ଆସିଲେ ରେଗୁଲାର ହନ୍ତା।
ହଁ, ମୁଁ ଗାଁ ଖେଳ ଗୋଟେ ମଜା ତ ଆଉ କଣ।
ହୁଁ।
କଣ କିଏ ପଇସା ପାଇଁ ଖେଳୁଛ ନା କଣ ପାଇଁ ଖେଳୁଛି ରଜ ମଜ କରିବା କଥାଉ। ମୋ ପିଲାଙ୍କର ଆମ ରଜ ଏଟା କ୍ରିକେଟ ଖେଳ ଆଉ। ଝିଅ ପିଲାଙ୍କର ଅଛି ନା ନୂଆ ଡ୍ରେସ, ଦୋଳି, ଅଳତା ଲଗେଇବ ବୁଲିବେ, ପୁଅ ପିଲାଙ୍କର କଣ ଅଛି ଚାଲ କ୍ରି
ଗାଁ ରେ, ଗାଁ ରେ ଦୋଳି ଫୋଳି ହବ?
ଦୋଳି ଫୋଳି ହବ ଅରିଛନ୍ତି ବୋଲି କହୁଥିଲେ, ମୁଁ ଯାଇନି ଦେଖିନି ସେପଟେ ଗାଁ ମୁଣ୍ଡେ କରିଛନ୍ତି କହୁଥିଲେ ସେ ବର ଗଛ ଠି।
କୋଉଠି
ହଁ ହଁ ଏଇ ବଡ ବଛର ହବ ବଡ ବଛରମ୍ବୁ ଲମ୍ବ ବଛର ହେଇ।
ହଁ ହଁ ଏଇଟା ରିମ୍ପ ବଧିରା ଏଇଟା କୁହନ୍ତି ସଦାବେଳେ ଆଉ।
ହଁ ସେଇଠି କରିବେ କହୁଥିଲି ତ କରିଥିବେ କାଲି ଗଲେ ଦେଖିବି ଆଉ। ମୁଁ ଆଜି ଯାଇନି ପା ସେ ଖାଲି ହେଲା ଯୋଉ ସଇଁଜି ଘରେ କାଲି ଯିବି ଆଉ।
ହୁଁ।
ପଡ଼ିଆକୁ ଗଲେ ସବୁ ଜଣା ପଡିବ ଆଉ।
ଆ ଗାଁରେ ଗଲେ ବି ଟିକେ ଖେଳ ଖେଳା ଖେଳି ନ ଗଲେ ବି ଭଲ ଲାଗୁନି ରେ।
ଆଉ ନଖେଲେ ଗାଁ ଗୁଆଡେ ବହୁତ ଦିନେ ଏତେ ଦିନ ବାହାରେ ରହୁଛୁ ଗାଁକୁ ଆଇଲେ ନଖେଲେ ଭଲ ଲାଗୁଛି କି।
ଗାଁରେ ଧରେ ଟେ ଖେଳା ଖେଳି ନକଲେ ଭଲ ଲାଗିବନ ଗାଁ ବାହାରେ ଏତେ ଦିନ ଦିନେ ରହିଲ ଯାହାହଲେ ଗାଁ ଟାଁ।
ଆଉ ଯେତେ ବାହାରେ ରୁହ ଗାଁ କୁ ଆସିଲେ ତାର ଗୋଟେ
ହୁଁ।
ବେଶୀ ଦିନ ବାହରେ ରହିଲେ କଣ ଭଲ ଲାଗୁଛି କି ଗାଁ ଖାଲି କଥା ମନେ ପଡୁଛି କେମିତି ଗାଁ କୁ ପଳେଇବା ସାଙ୍ଗ ସାାଥି କଥା ମନେ ପଡୁଛି।
ଗାଁକୁୁ ଯଦି ପିଲା ପଳେଇଥିବ ଆଉ ମନ ରହିବନି ଆଉ।
ହଁଁ ଏବେ ଏଠି ମୁଁ ଫୋନ କରିଥିଲି ତତେ ତୁ ଆଉ ରହିବୁ କି ତୁ କାଲି ପହର ଦିନ ଉଡିବୁ ନା ଆଉ।
ମୁଁ ତ ଯିବାର ଅଛି ତ ଯିବି ଆ ଗାଁରେ ଖେଳ ହଉଥିବ କିଏ ରହିବ କଣ। ସବୁ ପିଲା ଖେଳୁଥିବେ।
ହଁ।
ଆଡେ ହାଡ଼େ ଟୁର୍ଣ୍ଣାମେଣ୍ଟ ଯଦି ହବ ଆଉ ରହିହବ କି।
ନାଁ ଆଜ୍ଞା।
ଆଉ ଖାଇବା ପିଇବା କଣ ହେଲାଣିି?
ଖାଇବା ପିଇ ନାଇଁ ଆଜ୍ଞା ମୁ ସନ୍ଧ୍ୟବେଳେ ଚାହା ଟିକ ପିଥିଲି ଚାହା ବିସକିଟି ଟିକେ ଖାଇଥିଲି ଯାଇ ହେଇ ଉଠାଣି ଠି।
ଆଉ ତମର କଣ ହେଇଥିଲା କ୍ଷୟ କ୍ଷତି। ଆଉ
ଏମିତି ମୁଁ ଏବେ କଣ ଜଳଖିଆ ଫଳିକିଆ ଟିକେ ଖାଇଥିଲି।
ହୁଁ ଆଉ ତମର ନାଣ୍ଡି ବଗୁଲି ସେପଟେ ମିଳୁଚି? ନାଣ୍ଡି ବଗୁଲି ନାଣ୍ଡି ବଗୁଲି ମିଳୁଚି ସେପଟେ ଯୋଉ ମିଶିରି ପଣାହୁଏ।
ନାଣ୍ଟିି ବଗୁଲି ମିଳୁଚି ନାଣ୍ଟି ବଗୁଲି ମିଳୁଚି ହେ ଅଧିକ ପଇସା ନଉଚନ୍ତିବେ।
ଭୁବନେଶ୍ୱର ରେଟ୍ ବା ଗାଁରେ ବଢ଼ିଆ ସେ ଦଶ ଟଙ୍କା ପୁରା ମେଞ୍ଚେ ହବ ଦଉଚି ଲେମ୍ବୁ ଫେମ୍ବୁ ପକେଇକି ବଢ଼ିଆ ଲାଗୁଚି।
ହଁ ଗାଁ ଗାଁ ଆଉ ଗାଁ ପଟୁ ଗାଁ କୋଡିଏ ଟଙ୍କାରେ ଜଳିଖିଆ ଖାଇବ ଏଇଟି କଣ କୋଡ଼ିଏ ଟଙ୍କାରେ ଜଳଖିଆ ମିଳୁଚି।
ହଁ ବା ଜଳଖିଆ ଖାଇଲେ ଭୁବନେଶ୍ୱରରେ ପଚାଶେ ଟଙ୍କା ନହଲେ କିଛିିବି କଳକୁ ଲାଗୁନି।
ହୁଁ। ହ ହଉ ହଉ ହଉ ତୁ ଯା ରଖ ମୁଁ ଯାଉଚି ତତେ ପରେ ଫୋନ୍ କରୁଚି ରାତିକି କଥା ହବା।
ହଉ ହଉ।
ହଉ ରାତି କଥା